ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ମ୍ୟାଡ଼ମ୍ ନମସ୍କାର ମ୍ୟାଡ଼ମ୍। ଆଉ କେମିତି ଅଛନ୍ତି?
ଆଜ୍ଞା ମ୍ୟାମ୍ ଭଲ ଅଛି ଆପଣ?
ହଁ ମୁଁ ବି ଭଲ ଅଛି ଆପଣଙ୍କ ଏରିଆରେ ବର୍ଷା ହଉଛି ଆଜି?
ବର୍ଷା ତ ମାନେ ସକାଳୁ ଟିକେ ଟିକେ ହଉଥିଲା ଏବେ ଟିକେ ବନ୍ଦ ଅଛି ହେଇପାରେ ଉଠେଇଛି ବି ଜୋରସେ।
ଆଚ୍ଛା ଆଉ କଣ ବ୍ରେକ ଫାଷ୍ଟ ଥିଲା? ନାଇଁ ଏବେ ତ ବର୍ଷା ନାହିଁ ଏବେ ଆଜି ପୁରା କ୍ଲିୟର ଅଛି।
ଆଚ୍ଛା
ଆଉ ବ୍ରେକ ଫାଷ୍ଟ କଣ କରିଥିଲେ?
ବ୍ରେକ ଫାଷ୍ଟ ମ୍ୟାମ କରିଥିଲି ଚୁଡ଼ା କଦଳୀ
ହେବା ବହୁତ ହି ହେଲ୍ଦି ଖାଇବା କେମିତି କଣ? ମୁଁ ଯେତେ ମୋତେ ବାହାରକୁ ଆସିବା ପଡେ ମୁଁ ସକାଳୁ ମାନେ ମିଲ୍ ଖାଇ ଦେଇକି ଆସେ ଭାତ ତ ଆଉ ଭଜା ହେଇଥିଲା ପାମ୍ପଡ଼ ହେଇଥିଲା ଆଉ ଟମାଟୋ ଚକଟା ହେଇଥିଲା ସେ ସମୁ ଖାଇଦେଇକି ଆସିଛି।
ଆଚ୍ଛା ଆଚ୍ଛା ଭଲ ଆଉ। ଆପଣଙ୍କର ଏକାଥରେ ସକାଳୁ ଗୋଟେ ଭଲ ମିଲ୍ ଖାଇଦେଇ ଆସୁଛନ୍ତି।
ହଁ ଆଉ ଆଉ ଟିଫିନ୍ ଆଣିଦେଇଛନ୍ତି ଆଉ।
ଓହୋ ବନେଇକି ନିଜେ ଖାଇକି ଆସିଲେ ନା କେମିତି କଣ ପୁଣି।
ହଁ ହଁ ନିଜେ ବନେଇଲି ଅବଶ୍ୟ ଭାତ ତଟା ମୁଁ କରେନି ଭଜା ହେଇକା ସବୁ ମୁଁ କଟାକଟି କରିଦେଇଥିଲି ଆଉ ଟିଫିନ ହେଲାକି କି ମୋର ଆଜି ଆଣିଛି ସିମେଇ ଆଉ ଖିଆ ସିମେଇ ଖିରି ଆଉ
ଆ ଆଚ୍ଛା ଆଚ୍ଛା।
ମୁଁ ବନେଇ ଦେଇଛି ଆଉ ପରାଟା ମାମା ବନେଇଛନ୍ତି ଏମତି ଆଉ ଆପଣଙ୍କର ଆଜି? ଇ ଲଞ୍ଚ ରେ କଣ ଅଛି?
ଲଞ୍ଚ ରେ ଆମର ତ ଭେଜ ହିଁ ଆଜି। ମାନେ ଆଜି ନନଭେଜ ଦେ ବଟ କିନ୍ତୁ ମୁ ଖାଇବି ଭେଜ ଆମର ଯୋଉ ଆମେ ତ ମିଲ୍ସି ମଗେଇକି ଖାଉନା ବାହାରୁ କ୍ୟାଟ୍ରିରିଙ୍ଗ ରୁ। ତ ତାଙ୍କ ନନଭେଜ ଟା ଏତେ ଟିକିଏ ଭଲ ଲାଗେନି ତ ସେଥିପାଇଁ ଭେଜ୍ ହିଁ ମୁଁ ଅର୍ଡ଼ର କରିଛି।
ମୋର ଆଜି ପୁରା ପିଓର ଭେଜ୍ ଆସିଚି ମାନେ ଆଉ ସବ ପୁରା ବାରେ ମୁଁ ପୁରା ଉଇ ଦାଉଟୁ ଅନିଅନ ଗାର୍ଲିକ ଖାଏ ଆଉ ଅଲଗା ବେଳେ ତ ମୁଁ ଏମିତି ଏମତ ଖାଉନି ନନଭେଜ୍ ଖାଉନି ପୁରାପୁରି ମୋର ଭେଜ୍ ଆଉ ସେମତି ଆଉ। ଆପଣଙ୍କୁ ନନଭେଜ ରେ କଣ ଭଲ ଲାଗେ ମାଛ?
ନନ ଭେଜରେ ଚିକ୍ ଚିକେନ୍ ଚିକେନ୍ ହିଁ ଓନ୍ଲି ମୋତେ ଆଉ କିଛି ଏତେ ଭଲ ଲାଗେନି ମାଛ ବି ମଟନ୍ ତ ମୁଁ ଖାଏନି ଷ୍ଟାର୍ଟ ଟିଂରୁ ଅ ଆଉ ମାଛ ବି ମାନେ ବହୁତ ଟାଇମ୍ କମ୍ ଟାଇମ୍ ଖାଏ ସେଇଟା ବି ଏତେ ମୋତେ ଆ ଏତେ ଆଉ ଭଲ ଭଲ ବି ଲାଗୁନି ଖାଇବାକୁ। ଚିକେନ କରି ବି ପସନ୍ଦ ଚିକେନ କଷା ବି ପସନ୍ଦ ଦି ଟାଙ୍କ ବେଶୀ ଭଲ ଲାଗେ ମୋତେ ଆଉ ଅଦର ଆଇଟମ୍ କିଛି ଚିକେନ ଭଲ ଲାଗେନି ଏତେ। ଆଉ ବାକି ଫାଷ୍ଟଫୁଡ଼୍ ଯାହା ବି ନର୍ମାଲ କେପ୍ସ ଫିପ୍ସ ଉପରେ ସେଗୁଡ଼ା ଖାଏ। ନାର୍ମଲ ଚିକେନ କରି ହଁ କ୍ରିସ୍ପି ଚିକେନ ବଗେରା ଭଲ ଲାଗେ ଟିକେ। ଆଉ ନହେଲେ ଅଦରକ ମାନେ ଯେମିତି ଥାଏ ଚିଲି ଚିକେନ କି ବଟର୍ ଗାର୍ଲିକ୍ ଚିକେନ୍ ଏଗୁଡ଼ା ମୋତେ ଗୁଡ଼ା ଭଲ ଲାଗେନି ଏତେ
ଆପଣଙ୍କୁ ହ ଆପଣଙ୍କର ହବି କଣ ଅଛି?
ହବି ମ୍ୟାମ୍ ମତେ ତ ମାନେ ସେମିତି ଗୀତ ଶୁଣିବା ସେ ପାଇଁ ବହୁତ ଭଲ ଲାଗେ ମୁଁ ସେଇଟା ମୋର ଗୋଟେ ହିଲିଙ୍ଗ କାଇଣ୍ଡ ଅଫ୍ ମୁଁ ଯେତେବେଳେ ବି ଭଲ ମୁଡ଼ ଥିଲେ ବି ଶୁଣେ ଖରାପ ମୁଡ୍ ଥିଲେ ବି ଶୁଣେ କିଛି ବି ହେଲେ ମୋର ଇୟରଫୋନ ଟା ଲାଗିଥିବ କାନରେ
ତ ପର୍ଟିକୁଲାର ସେମିତି ଆପଣଙ୍କର କିଛି କୌଣସି ଗୀତ ଅଛି ଆପଣ କୋଉ ଟାଇପ ଗୀତ ଶୁଣନ୍ତି?
ହଁ ବେଶୀ ତ ମ ସଙ୍ଗ ଗା ଟିକେ ଭଲ ଲାଗେ ସବୁ
ଆଚ୍ଛା ଆଚ୍ଛା।
ହିନ୍ଦୀର ହିଁ ମକ୍ସିମମ୍ ଶୁଣେ ଓଡିଆ ର ପୁରୁଣା ଗୀତ ସବୁକୁ ଟିକେ ଭଲ ଲାଗେ ଟିକେ।
କିଛି ଗୀତ ଏମତି ଆପଣ ସଜେଷ୍ଟ କରିପାରିବେ ଯୋଉଟା ଆପଣଙ୍କୁ ଭଲ ଲାଗେ ଶୁଣିବା ପାଇଁ କି?
ମୋର ତ ମ୍ୟାମ୍ ଆକ୍ଚୁଆଲି ମୋତେ ମାନେ ହିନ୍ଦୀର ଯେଉଁ କେକ୍ କେ ର ସବୁ ସଙ୍ଗ୍ ସବୁ ମୋତେ ଭଲ ଲାଗେ ଯେଉଁ ସିଙ୍ଗର ଯିଏ ଅଛନ୍ତି ତାଙ୍କର ସବୁ ସଙ୍ଗ ମାନେ ରିପିଟ ରେ ବି ସେଗୁଡା ସବୁ ଶୁଣେ ଆଉ ନର୍ମାଲି ମୋର ପର୍ସନାଲ୍ ଫେଭରଟ୍ ହେଉଛି ଯେଉଟା ଜାବେଦାଁ ଇସ୍କିିତୁସେ ଯେଉଁଟା ସେଇଟା ମୋର ଫେବରୋଇଟ୍ ସେଇଟା ମୁଁ। ପଚାଶ ଥର ଦରକାର ପଡ଼ିଲେ ବି ମୁଁ ଶୁଣିଦେବି
ଆଚ୍ଛା ଆଉ ଡ୍ୟାନ୍ସ କରିବାକୁ ଭଲ ନା ଲାଗେ ନା ନାଇଁ
ଡ୍ୟାନ୍ସ ଏମିତି କେବେ ଷ୍ଟେଜ୍ ପରଫମାନ୍ସ କରିନି ଏମିତି ଫାଡୁ ଡ୍ୟାନ୍ସ ଚାଲେ ନର୍ମାଲ ସେମିତି ଅକେଜ଼ନାଲି କେତେବେଳେ କେମିତି
ବାରାତି ଏଇ ସବୁ କରେ ନା।
ହଁ ହଁ ହଁ ସେମିତି କିଛି ଫଙ୍କସନ୍ ହେଲା କି କିଛି ହେଲା ତ ଇଏ ଲାଗେ ନହେଲେ କେମିତି ଷ୍ଟେଜ ପରଫମାନ୍ସ କେବେ କରିନି
ସେତେବେଳେ ସବୁ ଡିଜେ ସଙ୍ଗ ଗୁଡା ହି ପସନ୍ଦଥିବ।
ହଁ ହଁ ସେଥିରେ ସବୁ ପୁରୁଣା ମାନେ ପୁରୁଣା ସଙ୍ଗ ପୁରା ବହୁତ ପୁରୁଣା ହେଇଥିବ। ଆଉ ମାନେ ଭାଇବ ବି ଆସୁଥିବ ସେଥିରେ ଗୋଟେ ଆଉ ଡିଜେ ନର୍ମାଲିମିକ୍ସ ହେଇଗଲେ ବି ଭଲ ଲାଗେ ସେଟା ଟିକେ।
ପୁରୁଣା ଗୀତ ଏମିତିି କୋଉଟା କୁହ ଯେମିତି ଡେନ୍ସପାଇଁ ଭଲ ଲାଗେ
ପୁରୁଣା ହିନ୍ଦୀରେ ତ ବହୁତ ସାରା ଗୀତ ଅଛି ଓଡ଼ିଆରେ ବି ସମ୍ବଲପୁରୀର ବହୁତ ସାରା ଗୀତ ଅଛି ମାନେ ପୁରା ଡ୍ୟାନ୍ସ ର ଭାଇପ୍ ଟା ଆସିଯାଏ ମାନେ ଗୀତଟା ବାଜିବ ମାନେ ଡ୍ୟାନ୍ସ ଆସିଯିବ ଆପେ ଆପେ
ଆଚ୍ଛା ଫ୍ରି ଟାଇମିରେ ତାହେଲେ ମ୍ୟୁଜିକ୍ ଶୁଣନ୍ତି
ହଁ।
ଲେଖା ଲେଖି କିଛି ପସନ୍ଦ ଆପଣଙ୍କୁ ଲେଖା ଲେଖି କରନ୍ତି ମାନେ ଗୀତ ଲେଖିବା କିମ୍ବା ଗପ ଲେଖିବା?
ନାଇଁ ସେମିତି ପଢେ ବୁକ୍ ଫୁକ୍ ଅଛି। ହଁ ସାଙ୍ଗମାନେ ମାନେ ମୁଁ ତ ସେମିତି ବୁକ୍ ମାନେ ଏତେ ବି ଇଏ ନୁହଁ ସେମାନେ ସବୁ ପଢନ୍ତି। କଲେକ୍ସନ୍ କରିକି ରଖିଛନ୍ତି ସବୁ ସାଙ୍ଗମାନେ ମୁଁ ସେଇଟା ସବୁ ପଢ଼େ। ବେଳେବେେଳେ ତାଙ୍କଠାରୁ କିଛି ଆଣିକି। କାରଣ ମୁଁ ହଷ୍ଟେଲ୍ ରେ ଥାଏ ମେକ୍ସିମମ୍ ଟାଇମ୍। ତ ଏବେ ଭୁ- ମ୍ୟାମ୍ ଗୋଟେ ରିସେଣ୍ଟ ବୁକ୍ ଗୋଟେ ପଢିଥିଲି। ମାନେ ଚାଲିଛି ମୋର କଣ୍ଟିନ୍ୟୁ, ସେଇଟା ମ୍ୟାମ଼ ମୋତେ ବହୁତ ଭଲ ଲାଗିଥିଲା।
ଆଚ୍ଛା କଣ ବୁକ୍ ଟା ସେଟା?
ଅଁ, ସେଇଟା ଥିଲା ୟୁ କ୍ୟାନ୍ ୱିନ୍ ମାନେ ବୁକ୍ ନାଁଟା ଥିଲା। ସେଇଟା ଏବେ ବି ଅଛି ମୋ ପାଖରେ ମୁଁ ଆପଣଙ୍କୁ ସେୟାର୍ ବି କରିପାରିବି। ମୁଁ ସେଇଟା ଏବେ ଷ୍ଟାର୍ଟ କରିଚି ହେଇଗଲାଣି ଫିଫ୍ଟିନ୍ ଡେଜ୍ ଏଭବ୍।
ସେଟା କାହା ଉପରେ ଅଛି? କେମିତି ଅଛି ସେ ଷ୍ଟୋରି ମାନେ ବୁକ୍ ଟା କାହା ଉପରେ ଅଛି?
ଏଇଟା ମ୍ୟାମ୍ ମାନେ ପୁରା ଉଁ, ମାନେ ଯଦି ଆପଣଙ୍କୁ ଗୋଟେ ଡିପ୍ ଡାଉନ୍ ରୁ ଲାଗୁଥିବ ମାନେ ବୁକ୍ ନାଁ ରୁ ତ ଆପଣ ବୁଝିପାରୁ ଥିବେ ୟୁ କେନ ଉଇନ୍ ଅ, ମାନେ ଭି-ମୁଁ ଯେତିକି ପଢିଛି ଆଉ ଯେତିକି ତାର ଗୋଟେ ଏମିତି ନର୍ମାଲ ଅନଲାଇନ ରୁ ଯାଇକି ସର୍ ର୍ଚ କରିକି ଦେଖିଥିଲି। ମାନେ ସେଇଟା ଗୋଟେ ଉଁ, ପଜିଟିଭ୍ ଆଟିଚ୍ୟୁଡ଼୍ ଗୋଟେ ବିଲ୍ଡ କରେ ଭିତରେ। ଆଉ ସକ୍ସେସ୍ କେମିତି ପାଇବ ମାନେ ଆମ ଯେମତି ଗୋଟେ ଯେତେ ଲେଟ୍ ରେ ମିଳିବ ସେତେ ହିଁ ଭଲ ଜିନିଷଟା ମିଳେ। ମାନେ କାଇଣ୍ଡ ଅଫ୍ ସେଇ ଟାଇପ୍ ର ଅଛି। ଆଉ ମାନେ କନ୍ ଫିଡେନ୍ସଟା ବି ଗୋଟେ କେମିତି ଗେମ୍ ମାନେ ଯୋଉମାନଙ୍କର ପୁରା ଲୋ କନଫିଡେନ୍ସ ଅଛି କିଛି କରିପାରୁନାହାଁନ୍ତି। ସେ ତା ଉପରେ ବି ଅଛି ଗୋଟେ ମୋଟିଭେସନ୍ ଗୋଟେ ଅଛି। ସବୁ ଅଛି ତାର ଚାପ୍ଟର୍ ୱାଇଜ୍ ଅଛି। ଭଲ ଲାଗେ ସେଟା ପଢିବା ପାଇଁ ମୁଁ ଷ୍ଟାର୍ଟ ହିଁ କରିଚି ଜଷ୍ଟ ଫିପ୍ଟିନ୍ ଡେଜ୍ ଏବଭ୍ ହ
ସେଟା ମାନେ କେମତି ଗୋଟେ ଷ୍ଟୋରି ମାନେ ନୋବେଲ ଟାଇପ୍ ର ଅଛି ନା ଛୋଟ ଛୋଟ ଷ୍ଟୋରି ଅଛି ନା କେମିତି କଣ ଅଛି ସେଟା?
ନା ମେ- ଏଟା ତ ଚାପ୍ଟର୍ ୱାଇଜ୍ ସବୁ ଅଛି ହଁ ଚାପ୍ ଟର ୱାଇଜ୍ ଅଛି ମାନେ ଗୋଟେ ଚାପ୍ଟର୍ ଅଛି। ଆପଣଙ୍କର କେମିତି ପଜିଟିଭ୍ ଆଟିଚ୍ୟୁଡ଼୍ ବିଲ୍ଡ କରିବେ ନିଜ ଭିତରେ। ଆଉ ଗୋଟେରେ ଅଛି କେମିତି ସକ୍ସେସ୍ ଆପଣଙ୍କୁ ମାନେ କେମିତି ଆପଣଙ୍କୁ ମାନେ ସକ୍ ସେସ୍ ର ରୋଡ୍ ମ୍ୟାପ୍ ଟା ଆପଣ ପାଇପାରୁନାହାନ୍ତି କେମିତି କଣ ଇଏ କରିବେ। ସେଇଟା ଗୋଟେ ଅଛି। ସବ ଭଲ ଅଛି ଅନଲାଇନ୍ ହଁ ମ୍ୟାମ୍ ଆଭେଲେବୁଲ୍ ଅଛି। ମୁଁ ଏଇ ବୁକ୍ ଟା ତ ମୋ ସାଙ୍ଗା ଟା ମୋତେ ଦେଇଥିଲା ସେ କିଣିଥିଲା ସେ ଅନଲାଇନ୍ ଆଣିଛି ଅଫଲାଇନ୍ ଆଣିଛି ମୁଁ ଆଉ ଜାଣିନି। ହଁ ଉଁ, ଆଜ୍ଞା।
ଭେଲେବଲ୍ ଥିବ ମୁଁ ନିହାତି ସେଠି ଯାଇକି ଟ୍ରାଏ
ହଁ ମ୍ୟାମ୍ ଅନଲାଇନ୍ ବି ଆପଣ ଚେକ୍ କରିପାରିବେ। ମେ ବି ଥିବ ଏଇଟା ଏଇଟା ବହୁତ ପୁରୁଣା ଅଛି ବୁକ୍ ଟା। ଅ, କିନ୍ତୁ ମିଳିପାରେ ମେ ବି ମିଳିପାରେ, ନହେଲେ ଆପଣ କହିଲେ ବି ତ ନର୍ମାଲ ବୁକ୍ ଷ୍ଟୋର୍ ରେ ବି ଦେଇପାରିବେ ଆଣିକି।
କିଛିଟା ସାଇଟ୍ ଅଛି ଯୋଉଟା କି ପିରେ ଏ ମାନେ ଵୁକ୍ ଗୁଡା ଆମେ ପଢି ପାରିବା। ସେମିତି ବି କିଛି ସାଇଟ୍ ଅଛି ନୁହେଁ କି?
ହଁ ହଁ କିଛି ଟା ଅଛି ମୁଁ ସେଇଟା ଏତେ ଜାଣିନି ମୁଁ ନର୍ମାଲି ବାସ୍ ଦେଖିଛି ମୋ ସାଙ୍ଗମାନେ ଯୋଉ ପଢ଼ନ୍ତି ଆଉ ଦେଖିଛି ବାସ୍।
ଆପଣଙ୍କୁ ପ୍ରତିଲିିପି ଗୋଟେ ଆପ୍ଲିକେସନ୍ ଅଛି ଜାଣିଛନ୍ତି?
ପ୍ରତିଲିିପି ମ୍ୟାମ୍ ଶୁଣିଛି ବଟ୍ କେବେ ମାନେ ଦେଖିନି ଅ ମାନେ ସଟ୍ ସର୍ଚ୍ଚ କରିକି କି ଓପନ୍ କରିକି ତାକୁ ଦେଖିନି।
କିଛି ଅର୍ଥ ମାନେ ନର୍ମାଲି ବି ଯୋଉ ଲୋକମାନେ ଅଛନ୍ତି ସେମାନେ ବି ନିଜ ନିଜର କିଛି ଖା କିମ୍ବା ଏମତି ଷ୍ଟୋରୀ ବୁକ୍। ସେମାନେ ମଧ୍ୟ ସବୁ ଏମିତି ଏପିସୋଡ ହିସାବରେ ସବୁ ପୋଷ୍ଟ କରନ୍ତି। ତ ସେଥିରେ ବି ମୁଁ ଏବେ କିଛିଟା ମଝିରେ ପଢୁଥିଲି ସ୍ପିରିଚୁଆଲ୍ ରିଲେଟେଡ଼ ପଢୁଥିଲି। ତ ସେଥିରେ ବି ଭଲ ଲାଗିବ କାହିଁନା ବହୁ ସିମ୍ପୁଲ ଲାଙ୍ଗୁଏଜ୍ ରେ ସେମାନେ ଲେଖିଛନ୍ତି ଆଉ ବି ଯୋଉ ଲାଙ୍ଗୁଏଜ୍ ରେ କମ୍ଫଟେବୁଲ୍ ଆପଣ ସେଇଟା ଦେଖିପାରିବେ ହିନ୍ଦୀ ଓଡିଆ ଇଂଲିଶ ଏମତି ଅଲଗା ଅଲଗା ଲାଙ୍ଗୁଏଜ୍ ଅଛି ମୁଁ ଯେହେତୁ ଓଡ଼ିଆରେ ପଢ଼ୁଥିଲି ଆଉ ମତେ ବହୁତ୍ ଭଲ ବି ଲାଗିଲା। ଯେହେତୁ ବେଶୀ ଲମ୍ବା ହେଲେ ବି ଇଚ୍ଛା ହୁଏ କି ନ ପଡେଇିବାକୁ ନା ତେଣୁ ସେ ସେ ସେମତି ଗୋଟେ ଗୋଟେ ଭାଗ ହିସାବରେ ଅଛି।
ଓହୋ ମ୍ୟାମ୍ ଆପଣଙ୍କର ହବିସ୍ କଣ?
ହଁ ମତେ ବି ସେମିତି ମ୍ୟୁଜିକ୍ ଶୁଣିବାକୁ ଭଲ ଲାଗେ ଆଉ ଗୋଟେ କଥା ମତେ ମୁଭି ଦେଖିବାକୁ ଭଲ ଲାଗେ ଆଗରୁ ଟିକେ ବୁଲାବୁଲି କରିବାକୁ ପସନ୍ଦ ଥିଲା ବଟ୍ ଏବେ ମୋ ପାଖରେ ବହୁତ ସାରା ରେସସ୍ପନସବିଲ୍ଟି ସେ ସବୁ ରହିଯାଉଛି ତ ବୁଲାବୁଲି ଏତେ କରି ହଉନି ଇଣ୍ଟରେଷ୍ଟ ଥାଏ କି ବୁଲାବୁଲି କରିବା ନୂଆ ଜାଗା ଏକ୍ସପ୍ଲୋର କରିବା ଫଟୋ ଫଟ ଉଠେଇବା ଏମିତି ସବୁ ଥିଲା ବଟ୍ଏବେ ଆଉ ସେ ସବୁ ହେଇପାରୁନି ଏବେ ଗୋଟେ କଥା ହେଲା ବେଳକୁ ମୁଁ ହଁ ଆଗରୁ ମୁଁ ଯୋଉ ନୂଆ ନୂଆ ରୋଷେଇ ଏକ୍ପେରିମେଣ୍ଟ କରୁଥିଲି। କିନ୍ତୁ ସେ ଏକ୍ସପରିମେଣ୍ଟ ଟା ବହୁତି ମାନେ କମି ଯାଇଛି ଯୋଉଟା ରେଗୁଲାର ମତେ ଲଞ୍ଚ ହେଲା ଡିନର ଏଇ ସବୁ ଜିନିଷ ହିଁ କରିବାକୁ ପଡୁଛି।
ଆଜ୍ଞା ଆଜ୍ଞା।
ମ୍ୟୁଜିକ୍ ରେ ଟିକେଟ୍ ମାନେମ ମାନେ ମୁଁଳେ ଷ୍ଟ୍ରେସ୍ ରେ ଥାଏ କାମ ପ୍ରେସର ଥାଏ ମୁଁ ସେଟା ମ୍ୟୁଜିକ୍ ଲଗେଇ ଦେଇକି ମୁଁ କାମ କରେ ତାକି ମତେ ଗୋଟେ ବୁଷ୍ଟ ଟାଇମ୍ ରେ ମତେ ସପୋର୍ଟ କରିବ କିମ୍ବା ମୋତେ ଯଦି ନିଦ ଲାଗୁଥିବ କାମ କରିବା କୁ ଇଚ୍ଛା ନଥିବ ତାହେଲେ ବି ସେମିତି ଆଉ ମୁଭି ବି ଦେଖିବା କୁ ଭଲ ଲାଗେ। କିନ୍ତୁ ମୁଭିଟା ବି ଏମିତି ନର୍ମାଲ ଫ୍ୟାମିଲି ବେଷ୍ଟ ଡ୍ରାମା ଏଇସବୁ ଟାଇପ୍ ଟିକେ ଭଲ ଲାଗେ। ଆଉ ୱେବ୍ ସିରିଜ ଆପଣ ଦେଖନ୍ତି।
ହଁୱେବ ସିରୀସ୍ ଦେଖେ। ସେମିତି ମାମମ୍ ମୁଁ କଣ୍ଟିନ୍ୟୁସଲି ମୁଁ ଦେଖେନି। ମତେ ମୁଁ ଏମିତି ଦେଖିକି ନିଉ ଯୋଉ ସିରିଜ୍ ଗୁଡା ଆସିଥାଏ। ମୁଁ ତ ଟ୍ରେଲରବେଲ୍ ର ଦେଖଥାଏ ତାହେଲେ ମତେ ଟିକେ ଇଟଷ୍ଟଟିଂ ଲାଗେ ତାହଲେ ଦେଖେ ନହେ ସେମିତି ଦେଖେ। ଦେଖେନି ମାନେ ଟ୍ରେଲର ଦେଖିକି ରହେ।
ଗେଟ ଚିରାଇବ।
ଚିରାୟା ହଁ ହଁ ହଁ ମ୍ୟାାମ ଦେଖିଛି। ସେଇଟା ମାମ୍ ପୁରା ବହୁତ୍ ମାନେ ମୁଁ ପୁରା କାନ୍ଦି ପକେଇଥିଲି ସେଇଟା ଦେଖିକି ପୁରା। ମାନେ ବହୁତ ମାନେ ଗୋଟେ। ତାପରେ ମାନେ ସବୁ ଆମର ସୋସାଇଟିରେ ଯାହା ହିଁ ହେଉଛି ସେଇଟା ପୁରା ସେ ସେଟାକୁ ପ୍ରେଜେଣ୍ଟ କରିଥିଲେ।
ଆଉ ସେ ସେଇଟା ନା ମାନେ ଆସିବାର ବହୁତ୍ ଦିନ ଆଗରୁ ବହୁତ୍ ସାରା ପ୍ରମୋସନ। କହୁଥିଲା ଟ୍ରେଲର ଭାବରେ ସବୁ ଦେଖଉଥିଲା ତ ମୁଁ। ୱଟ୍ କରିଥିଲି କେବେ ଆସ କୋଡ଼ିଏ ବୋଧେ ମେରେ କି କୋଡିଏ ଏପ୍ରିଲ ଆ। ଥିଲା ମୋର ମନ ଅଛି ମୁଁ ସେଦିନ ରାତିରେ ପୁରା ଟାଇମର ସେଟ କରିଥିଲି ସେଇ ଦିନରା ତୀରେ ବୋଧେ ଆରମ୍ଭ କରିଥିଲି ଦେଖିବାଟା
ହଁ ମୁଁ ହିଁ ମ ରାତିରେ ହିଁ ଦେଖିଥିଲି ପୁରା ମାନେ ଲେଟ ନାଇଟରେ ପୁଣି ଦେଖିଥିଲି। ମାନେ ବାରଟା ଗୋଟେ ପରେ ଦେଖିଥିଲି ମାନେ ଯେତିକି ଟାଇମ ଥିଲା ତାପରେ ବୋଧେ ଲାଷ୍ଟ ଏପିସୋଡ ଟା ଯୋଉ ଥିଲା ମୁଁ ସେଇଟା ଆଉ ଦେଖିନଥିଲି ତା ପରଦିନ ଦେଖିକି ଏଣ୍ଡ କରିଥିଲି। କିନ୍ତୁ ପ ମୁ ପୁରା ଏମିତିଷ୍ଟପ୍ ହେଇଯାଇଥିଲି ତାକୁ ଦେଖିକି।
ମୁଁ ନର୍ମାଲି ଟିକେ ଉଏଫ୍। ସିରିସ୍‌ ଗୁଟା ଦେଖିବାକୁ ଆଭଏଡ କରେ କାହିଁକିନା ସେ ଗୋଟେ ନା ନିଶା ଟାଇପ ର ଲାଗେ ମାନେ ଦେଖୁଥିବ ମାନେ ରାତି କେତେ ହେଇଯିବ ଜଣା ପଡେନି କିନ୍ତୁ ସେଥିପାଇଁ ଯେତେ ଚେଷ୍ଟାରେ ମୁଁ ୱେବ ସିରିଜ୍କୁ ଆଭଏଡ କରିଆ ମୁଁ କହିମି ବୁ ହେଲେ ପଚ କରିହବ କିନ୍ତୁ ୱେବ କୁ ପହଞ୍ଚ କରିବା
ହଁ ୱ୍ୱେବ ସିରିଜ ମ୍ୟମ୍ ଭଲ ଲାଗେ ବେଶୀ ଅ କୋରିଆନ ମାନଙ୍କର ଯୋଉଗୁଡା କରୁଛନ୍ତି? ମାନେ ଯେଉଁଗୁଟା ଆକ୍ସନ୍ ଉପରେ ଥାଏ ସେଗୁଡ଼ା ମାମ ମାନେ ବହୁତ ଡର ବି ଲାଗେ ଦେଖିବା ପାଇଁ ଆଉ ବହୁତ ଶି ତୀକ୍ଷଣ ଜିନିଷ ବି ମିଳେ ସେଥିରୁ ମୁଁ କିଛିଟା ଦେଖିଛି। ହଁ କିନ୍ତୁ ବହୁତ ଭଲ ଲାଗେ ସେଗୁଟା ଦେଖିବା ପାଇଁ ମୁଁ ଏବେ ରିସେଣ୍ଟ ମ ଦେଖୁଥିଲି
ହଁ।
ମାମ୍ ଭୁଲି ଯାଇଛି ସେ ନାଁ ଟା କିନ୍ତୁ ମୁଁ ଦେଖିଛି ସେଇଟା ମୁଁ ଆପଣଙ୍କୁ କହିବି ଦ ନେକ୍ସଟ ଟାଇମ ଦେଖିଲେ ହଁସେଇଟା ଗୋଟେ ଆପ୍ ଉପରେ ଗୋଟେ ସେମାନେ କରିଥିଲେ ନର୍ମାଲ ଗୋଟେ ସେଟା ମାନେ ପୁରା ମାନେ ଓପର ଲେବୁଲର ମାନେ ଇମାଜିନ୍ ବି ଆପଣ କରିପାରିବେନି ଏଇଭଳିଆ ଲେବୁଲର ବି ମାନେ ହେଉଛି ସ୍କାମ୍ ବି ହେଉଛି। ସବୁ ବି ହଉଛି ସେଇଟା ପୁରା ମାନେ ଆ ସେଇଟା ବି ବହୁତେ ଲମ୍ବା ସିରିଜ ଟା ଥିଲା। ବହୁତ ଏପିସୋଡ ଗୁଡା ଥିଲା କିନ୍ତୁ ବହୁତ ଭଲ ଲାଗିଥିଲା ଦେଖିବା ପାଇଁ ସେଇଟା। ପୁରା ଫାଷ୍ଟ ଡ ଯେତେବେଳେ ଦେଖିଥିଲି।
ଭଲ ସାରା ଆସେ କିନ୍ତୁ ମୁଁ ତ ନିଜେ ସେଟା କେବେ ଦେଖିନି ଆପଣ ଯଦି କହୁ ଏତେ ଭଲ ମାନେ ସଜେସନ ଦଉଛନ୍ତି ଏତେ ସବୁ ଭଲ ଷ୍ଟୋ ମୁଁ ଦେଖିବା ନିଜେ ଟ୍ରାଏ କରିବି ସେଟା କେମିତି ରହୁଛି ଆଉ ଯଦି ଆମେ ନେକ୍ସଟ ଟାଇମ କଥା ହଉଚଛି ଆପଣ ନିହାତି ସେୟାର କରିବି କେମିତି ଥିଲା ସେଟା। ଆଉ ଏବେ ହଟାରରେ ତ ଏମତି ଗୋଟେ ମୁଁ କହିଲି ନା ନର୍ମାଲନ ନମାଲି